ହାଲୋ।
ହେଲୋ।
ହଁ ହାଲୋ ଶୁଭୁଛି।
ହୁଁ ଶୁଭୁଛି ଶୁଭୁଛି।
ଆଁ ଠିକ ଅଛି। ଆ ଆଉ କଣ ଖବର ସବୁ।
ହୁଁ ଭଲ ଆଉ କଣ କରୁଛନ୍ତି ଆପଣ।
ଏତେବେଳେ ଚା ପିଆ ହଉଥିଲା।
ଖାଇ ସାରି ଲେଣି।
ହୁଁ ହୁଁ ଖିଆ ପିଆ ସରିଚି।
ଉଁ ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ଘରେ ମୋ ମିସେସ୍ ଅଛି ମୋର ଦିଟା ଝିଅ ବାପା ମା ଅଛନ୍ତି।
ଆଉ ଆପଣଙ୍କ ଝିଅ କଣ ପଢୁଛନ୍ତି।
ମୋର ଝିଅ ପ୍ଲସ ଟୁ ଏକଜାମ ଦେଇଥିଲା ଏବେ ପ୍ଲସ ଥ୍ରୀ କରିବ ଆଉ। ଆଉ ତମର।
ମୋର ମୋର ପ୍ଲସ୍ ଟୁ ସଡ଼ିଲା ମୁଁ ପ୍ଲସ୍ ଥ୍ରୀ ଆଡ଼ମିସନ୍ କରିସାରିଲିଣି
କୋଉଠି କଲ?
ହୁଁ କରିଲି ଆଉ
ହୁଁ ହୁଁ ହୁଁ ଆଉ ଏପଟ ତ ରିସେଣ୍ଟ ସବୁ ରଜ ଫଜ ପାଳନ ହେଲା
ହୁଁ
ରଜ କେମିତି କଟିଲା?
ରଜରେ ଆମର ଆମ ଗାଁରେ ରଜ ମହୋତ୍ସବ ହଉଛି। ଉ ବହୁତ ପ୍ରକାରର କମ୍ ହଉଛି ସେଠି ପ୍ରାଇଜ ବି ଦିଆଯାଉଛି ଆଉ ବହୁତ ପ୍ରା ଦୋଳି ବି ପଡୁଛି। ବହୁତ ପ୍ରକାର ପିଠା ପଣା ହେଥିଲା ମାନେ ବହୁତ ପ୍ରକାର ମାନେ ଭଲରେ କଟିଲା। ଆଉ ଆପଣଙ୍କର?
ଆମର ଏଠି ସବୁ ଭଲରେ ହେଲା, ସେ ଫିଲ୍ମ ଯୋଉମାନେ ସବୁ ରୋଲ କରନ୍ତି, ସେମାନେ ସବୁ ସବୁ ଆସିଥିଲେ।
ହୁଁ
ହଁ ବାବୁସନ୍ ମହାନ୍ତି ଆସିଥିଲା
ହୁଁ
ହଁ ଚ ଆଉ ସେପଟେ ସବୁ କଣ ଫେମସ ସବୁ ଆପଣଙ୍କର ଆଡେ
ଆମରା ଆମର ଆଡ ମନ୍ଦିର ଅଛି, ପାର୍କ ଅଛି। ହୁଁ, ଆଉ ସେପଟେ
ଏପଟେ ସେମତି ସବୁ, ମନ୍ଦିର ପାର୍କ ସବୁ ଅଛି, ସବୁ ତ ଆଜି ଜୁଲତି ଚାଲିଛି ଆଉ ଆଜି କଣ ଖିଆ ପିଇବା ହେଇ ହଁ ଏ ଏପଟେ ସେମତି ଫେମସ ଅଛି, ଆମର ଗୋଟେ ମାଧବାନନ୍ଦ ମନ୍ଦିର ଅଛି। ହଁ ବଡ ମନ୍ଦିର ସବୁଠୁ ଜଗନ୍ନାଥଙ୍କ ମାମଁ ଘର ତାଙ୍କୁ କୁହନ୍ତି, ଆ ମଙ୍ଗଳା ମନ୍ଦିର ଅଛି, ଲକ୍ଷ୍ମୀ ନୃସିଂହ ମନ୍ଦିର ଅଛି।
ଆଜି ଆଜି କଣ ଖିଆ ପିଆ ହେଇଥିଲା?
ଉ ଯାହା ଖରା ଵେଲା ଖାଇଥିଲି। ଆଉ ଏନା ଏନା ୟୁ ପି ଖାଇ ଦେଇଛି।
ଖରା ବେଳେ କଣ ହେଇଥିଲା ଖାଇବାକୁ?
ଖରା ବେଳେ ଆଜି ତ, ଆଜି ତ ଗୁରୁବାର
ହୁଁ
ହଁ ଆଜି ସାଧା ହେଇଥିଲା।
ହୁଁ, ହୁଁ, ତାହଲେ କଣ କଣ ହେଇଥିଲା?
ଏଇ ଶାଗ, ବଡି ଆଉ ସନ୍ତୁଳା ହେଇଥିଲା।
ହଁ ଘରେ ବାପା ମା।
ମୋ ବୋଉ, ମୁଁ ଆଉ ମୋ ନାନୀ।
କେତେ ଭାଇ, କେତେ ଭଉଣୀ?
ଆମେ ତିନି ଭଉଣୀ, ମୋ ନାନୀ, ମୋ ସବା ବଡ ନାନୀ, ତାଙ୍କର ବା ବାହାଘର ହେଇଯାଇଛି ଆଉ ମୋ ତାପରେ ଜଣ ଅଛନ୍ତି, ମୁଁ ସାନ ଆ
ହୁ ହ ହ ହୁଁ ପ୍ଲସ୍ ଥ୍ରୀ ରେ କଣ? ହଁ ହଁ ହଁ। ପ୍ଲସ୍ ଥ୍ରୀ ରେ କଣ କଣ ସବୁ ରଖିଲ?
ପ୍ଲାସ୍ ଥ୍ରୀ ଓଡ଼ିଆ ଅନର୍ସ।
ହ ବଢିଆ ଆଉ ଆଉ । ଆଉ ଏବେ ସବୁ କଣ ଚାଲିଛି ଏବେ କଣ ସବୁ ଯୋଜନା ଅଛି? ଆଗ କୁହ।
ଆଗକୁ ମୁଁ କଣ ପଢିବି?
ହଁ ପ୍ଲସ୍ ଥ୍ରି ତ କରିବ।
ଉଁ ପ୍ଲସ୍ ଥ୍ରି ତ ଚାରି ବର୍ଷ ଆଉ।
ହୁଁ ହୁଁ ହୁଁ ତିନି ବର୍ଷ ନା।
ଚାରି ବର୍ଷ ହେଇଗଲାଣି।
କେବେ ଠାରୁ?
ହେଇଗଲାଣି ଏବେ ଏବେ ଠୁଁ ହେଇଗଲାଣି।
। ଆଉ ରାତିରେ ରୁଟି ଖିଆ ଖାଅନା ଭାତ?
ନାଇଁ ଆମେ ଭାତ ଖାଉ।
ହୁଁ ହୁଁ ହୁଁ ଭାଇ ନାହିଁ?
ନାଇଁ।
ଅ ସବୁ ତିନି ଭଉଣୀ ସମୁଦାୟ।
ହୁଁ।
ଉଁ ହୁଁ।
ଆଉ ସେଆଡେ କଣ ଆଉ ରଥ ରଥ ତିଆରି ହେଲାଣି ହେଆଡେ?
ଚାଲିଚି ରଥ ଚଉତ୍ ଜୋରଦାରରେ ଚାଲିଚି କାମ ରଥ କାମ।
ଉଁ ହୁଁ।
ବହୁତ ଜୋରସୋରରେ ରଥ କାମ ହଁ ହଁ କୁହ।
କାଲି ଶୀତଳ ଷଷ୍ଠୀ ସିଆଡେ ହଉଥିଲା?
ଶୀତଳ ଷଷ୍ଠୀ ହେଲା ଭଲରେ। ଏବେ ସବୁ ଘ-ଘରେ ଘରେ ଘରେ ସବୁ ଶୀତଳ ଷଷ୍ଠୀ ଏବେ କଲେଣି। ଆଗରୁ ତ ଏମିତି କରୁନଥିଲେ।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
ଏବେ କଲେଣି ସବୁ। ଶିବ ପାର୍ବତୀ ଙ୍କର ବାହାଘର ଚାଲିଛି ସବୁ। ବାପା କଣ କରନ୍ତି?
ବାବାଙ୍କର ଡେଥ୍ ହେଇଯାଇ
ଏ ହେ ହେ ଆଚ୍ଛା ଆଚ୍ଛା। ଆଚ୍ଛା କେତେଦିନ ହବ?
ହେଇଗଲାଣି ଛଅ ବର୍ଷ।
ହଁ ଦେହ ଖରାପ ହେଇଥିଲା।
ହୁଁ।
ହୁଁ ହୁଁ ହୁଁ। ଆଉ
ଆଉ ଆପଣଙ୍କ ସାନ ଝିଅ।
ସାନ ଝିଅ ସାନ ଝିଅ କ୍ଲାସ ଫୋରରେ ପଢୁଛି।
ହୁଁ ହୁଁ।
ସେଟା ଟିକେ ବେଶୀ ଲେଟ ରେ ହେଲା ତ।
ହୁଁ।
ଆଉ।
ଆପଣଙ୍କ ଦେହ ଭଲ ଅଛି।
ହଁ ଦେହ ଭଲ ଅଛି। ଉଁ କହିଲି ଟିକେ କଥା ହେଇଯିବା ବୋଲି ଭଲ ଲାଗିବ ସେଇଥିପାଇଁ ଫୋନ କଲି ଆଉ।
ହୁଁ।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
ଆଉ କଣ ସବୁ କହ ସେପଟେ ଆଉ କଣ କଣ ସବୁ ବୁଲିବା ସ୍ଥାନ ଅଛି?
ଆମର ୟାଡେ ଅଛି ଉଁ କପିଳାସ ଅଛି।
ଉହୁଁ।
ପାଖରେ ଏମିତି ଅଛ ଆହୁର ଆଉ ସେପଟେ?
ଏପଟେ ଆମର ସବୁ ଏପଟେ ତ ଚନ୍ଦ୍ରଭାଗା କୋଣାର୍କ ପୁରୀ ଏ ସବୁ ପାଖ ହୁଁ।
ମ୍ୟୁଜିୟମ୍ ଅଛି?
ହୁଁ ମ୍ୟୁଜିୟମ ଅଛି, ଷ୍ଟେଟ୍ ମ୍ୟୁଜିୟମ ଅଛି। ହୁଁ ଆଉ ଉ ଭଉଣୀ କଣ, ଭଉଣୀଙ୍କ ସାଙ୍ଗେ କଳିିକଜିଆ ନାହିଁ ଭଲ ସବୁ ତ ହୁଁ ତିନି ଭଉଣୀଙ୍କ ଭିତରେ ଉଁ।
ହୁଁ ଭଲ ସବୁ।
ବଡ ଭଉଣୀ କୋଉଠି ବାହାହେଇଛନ୍ତି?
ଉଁ ବାହାହେଇଛନ୍ତି ସେପଟେ ସେପଟ ସାଇଡ ଆଡେ ମାନେ ଏଇ ଢେଙ୍କାନାଳ ସାଇଡ ଆଡେ।
ନା ଭିଣେଇ କଣ କରନ୍ତି?
ଉ ଟିଚର ଅଛନ୍ତି।
ଭଲ ଭଲ ଭଲ, ଆଉ ସାନ?
ହଁ ସେ ତାର ପ୍ଲସ ଥ୍ରି ସରିଲାଣି ସେ ଘରେ ଅଛି।
ସ୍ ତମେ ବୋଧେ ସବୁଠୁ ହୋ ସାନ?
ହୁଁ।
ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା। ଆଉ ତାଙ୍କର ଅ ତାଙ୍କର ପ୍ଲସ ଥ୍ରି ସରିକି ଘରେ ଅଛନ୍ତି। ବାହାଘର ଖୋଜା ହଉଥିବ ବୋଧେ।
ନାଇଁ ଖୋଜା ହଉନି।
ହୁଁ।
ଆ ଆପଣଙ୍କର ଉଁ ଖାଇବାରେ କଣ ଥିଲା ଆଜି?
ଆଜି ଖାଇବାର ହେଇଥିଲା ଭାତ ଡାଲମା ଶାଗ ଆଉ ପାମ୍ପଡ଼ ଛୁଇଁଆଁ, ସଜନା ଛୁଇଁ ଆଳୁ ଭଜା ଆଉ ସାଲାଡ ଏମିତି ସବୁ ଆଉ ରାତିରେ ତ ଆମର ରୁଟି ଖିଆ ଆଉ।
ହୁଁ ରାତିରେ ରୁ ଟି।
କଣ କହିଲ?
ରୁଟି ଖାଆନ୍ତି ନା ଭାତ?
ହୁଁ ରୁଟି ରୁଟି ସହିତ ଏ ଡ଼ାଲମା ସନ୍ତୁଳା ଭଜା ଯାହା ହଏ।
ସବୁଦିନି ରୁଟି?
ରାତି ସବୁଦିନି ରୁଟି। ରୁଟି କୋଉଦିନ ଯିଏ ଯଦି ଇଛା ନହେଲା, ଉପମା ହେଲା କି କଣ ପ୍ରାୟତଃ ରୁଟି ହଏ ଆଉ ଏଇ ଯୋଉ ଖରା ପଡୁଥିଲା ବେଳେ ବେଳେ ରାତିରେ ପଖାଳ ମଧ୍ୟ ଖିଆ ହେଇଯାଏ ଏମିତି ପ୍ରବଳ ମଝିରେ ଖରା ହେଲାନି କି?
ହଁ।
ସେ ଯିଏ ଇଚ୍ଛା ନ କରିବ ସେ ପଖାଳ ଖାଇବ ଆଉ ହ କୁହ। ବର୍ଷା ଆଜି ହେଇଥିଲା। ବର୍ଷା ପାଗ ହେଇଛି ଜଣେ ଦି ତିନି ଦିନ ବର୍ଷା ହବ।
ସିଆଡେ ହେଇଥିଲା କି ଆଜି?
ହଁ ଆଜି ବର୍ଷା ଘଡଘଡି ଜୋର ହେଇଥିଲା ଲାଇନ ନ ଥିଲା ଏବେ ଆସିଲା। ହଁ ଜୋର ହେଇଥିଲା।
ହୁଁ।
ଲାଇନ ନଥିଲା ଏବେ ଆସିଲା ପରା।
ହୁଁ। ଆପଣଙ୍କର ଟାଉନ ଜାଗା ବୋଧେ।
କାମ ଦେବ ହଁ। ଆମର ଟାଉନ ଜାଗା।
ଆଉ ଆପଣଙ୍କର ଚାଷ ବାସ କରୁଚନ୍ତି।
ଚାଷ ଆମର ଭାଗ ଦିଆ ହେଇଚି। ଅଲଗା ଲୋକ କରନ୍ତି ଆଣିକି ଘରେ ଯାହା ଦିଅନ୍ତି ଆଉ।
ହଁ।
ଆମର ହାତରେ କରାହେନି। ସେ ଲୋକ ଦିଆ ହେଇଯାନ୍ତି ଆମର ସେ କରନ୍ତି। ଯାହା ହଏ ତାଙ୍କର ତ ହିସାବରେ ସେ ବାପା ସେଗୁଡା ବୁଝନ୍ତି ମୁଁ ବୁଝିପାରେନି ସେ ଜିନିଷ।
ହୁଁ।
ଆଉ ତମର ସେପଟେ ଚାଷ ବାସ ଏବେ କଣ? ମୁଖ୍ୟ ଫସଲ।
ଧାନ
ଧାନ ବିରି ମୁଗ ହେରାହେଇଚି ନା ହଏ ନାଇଁ
ହଁ।
ଅ ଆଉ କଣ ସବୁ ଖବର କୁହ?
ଆଉ ଭଲ ଆଉ ହୋଉ। ମୁଁ ରଖୁଚି ମୋର ଟିକେ କାମ ଅଛି ଆଉ।
ହଁ ଠିକ ଅଛି ଠିକ ଅଛି। ଠିକ୍ ଅଛି ଓକେ ହୋଉ ରଖ୍।